ହାଲୋ ହଁ ଟିକେ ଜୋରସୋରେ କୁହନ୍ତୁ। କାହିଁକି ନା ଏ ବର୍ଷା ହେଇକି କଣ ନେଟୱାର୍କ ସୋ ସ୍ଲୋ ରହୁଛି। କିଛି କଟି କଟି ଯାଉଛି ମଝିରେ କଥା ଶୁବୁନି। ହଁ ହଁ ହଁ ଏବେ ଶୁବିଲା।
ଆଉ କଣ କଣ ଲଞ୍ଚ କଲେଣି। କିଛି ନାଇଁ ରୋଷେଇ ଏବେ ସରିଲା ତ। ମୁଁ କହିଲି ଟିକେ ଫୋନ୍ କରିଦିଏ କଣ କରୁଚନ୍ତି ଆଉ।
କଣ ଆପଣ ରୋଷେଇ କଲେ।
ଆଗେ ହେଇଚି ଭାତ। ଆଉ ଟମାଟୋ ଚାରୁ। ଆଉ ଟିକେ କଲରା ଭାଜି ହେଇଚି ଶାଗ କରିଚି। ଆଉ ଟିକେ ଆଳୁ ଟିକେ ମା ମାନେ ଆଳୁ ସିଝା ଥିଲା ତ। ସେଇଟାକୁ ଟିକେ ଲୁଣ ହଳଦୀ ଦେଇକି ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଦେଇକି ଟିକେ ଭାଜି ଦେଇଛି ଆଉ। ଗୋଲ ଗୋଲ କରିକି ମୋ ପୁଅକୁ ଟିକେ ଭଲ ଲାଗେ। ଲି ଆଉ ଆମ୍ବ ଅଛି ମୁଁ ଖାଇବି ଆଉ।
ମିଶେଇକି ଖାଇବା ଆଉ।
ଓହୋ।
ଆଉ ଆଉ ଆପଣଙ୍କର ତ ପ ଆଜ୍ଞା।
ଆପଣ କଣ ଆଜି ରୋଷେଇ କରିଛନ୍ତି?
ରୋଷେଇ ଡାଲି ଭାତ କ ଡାଲି। ଆଉ ଝୁଡ଼ଙ୍ଗ ଆଳୁ ବେସର କଲି କଲରା ଟିକେ ଭାଜିଛି ଆ ଆଉ ଆଳୁ ସିଝା ଥିଲା ତାକୁ ଭତ୍ତା କରିଦେଲି।
ହୁଁ ହୁଁ ହୁଁ।
ହଁ ଏତିକି କରିଛି ଆଉ। ଦେହ ତ ଭଲ ନାହିଁ ଏମତି ଟିକେ ପାଟିକି ମୋ ପୁଅର ଟିକେ ତ ଭଲ ଲାଗୁନି ସିଏ ଏମିତି କରିକି ଟିକେ ବନେଇବା କଥା ଆଉ ହଁ। ଆଉ ଆପଣଙ୍କର ବରମପୁର ସାଇଡ ନାଇଁ?
ହଁ ହଁ ଆମର ବରମପୁର। ସେଲାଗି ହଁ ହଁ ଆମର ହଁ। ଆମର ସେପଟେ ହଁ ଟମାଟୋ ଚାରୁ ଆ କଞ୍ଚା ଆମ୍ୱରେ ଚାରୁ ହୁଏ ତେନ୍ତୁଳିରେ ଚାରୁ ହୁଏ ଆମ୍ବୁଲରେ ହୁଏ। ରସମ ହୁଏ ତାପରେ ସମ୍ବର ଏଇଗୁଡା ସବୁ ତ।
ହଁ ଟିକେ ଗୋଟେ ଚାରୁ କହୁନାହାନ୍ତି? ମୁଁ ଜାଣିନି ବହୁତ ଶୁଣିଛି ବହୁତ ବଢିଆ ଲାଗେ ମାନେ ସେ ଯୋଉ
ଆଉ ମାନେ ଭଲ ଲାଗିବେ ଯେ ଟମାଟୋ ସହ ଭଲ ଲାଗିବ ଆଉ ଦେହ ପାଇଁ ବି ବହୁତ ଭଲ। ମାନେ ହଁ ଆମ୍ବଟା କଞ୍ଚା ଆମ୍ବଟା ଆପଣ ସବୁବେଳେ ପା ପାଇବେନି କାହିଁ ନା ଚାମ୍ବ ସିଜିନ୍ ରେ କରିବେ କିନ୍ତୁ ଟମାଟୋ ଚଟା ମିଳୁଛି ଟମାଟୋ ମେଳି ମିଳିବ ହଁ ଆପଣ କରିପାରିବେ।
ହଁ ଟିକେ ବତେଇଲେ ଟମାଟ ଚଟ
ଟମାଟୋ ଚଟେ ମାନେ କଣ କରିବ କହିଲେ ଆପଣ ଟମାଟ ରୋକ ଦେଇକିି ଦି ତିନିଟା କି ଚାରିଟା ଟମାଟୋ ବଡ଼ ବଡ଼ କି ମିଡ଼ିୟମ୍ ହେଉ ଆଗ ସେଇଟା ଭଲକି ଧୋଇଦେବେ ସେଇଟାକୁ ଛୋ ଛୋଟ ଛୋଟ ପିସ୍ ରେ କାଟିଦେବେ ମାନେ ଚାରି ପିସ ଲେଖାଏଁ କାଟିଦେବେ। କାଟିକି କଣ କରିବେ ନା ସେଇଟା ଆଗ ଟିକେ ହଁ ଗ୍ରାଇଣ୍ଡିଙ୍ଗ କରିଦେବେ। ଗ୍ରାଇଣ୍ଡିଙ୍ଗ ସେଥିରେ ହଁ ସେଇଟା ପେଷ୍ଟ ହେଇଯିବ ଟିକେ ମାନେ ଗ୍ରାଇଣ୍ଡିଙ୍ଗ କରିଦେବେ କଞ୍ଚାଲଙ୍କା ପକେଇଦେବେ ଟିକେ ରାଗ ଯଦି ଖାଉଥିବେ ଟିକେ ପ ତାହାଲେ ଭଲ ଲାଗିବ ବାସ୍ନାଟା ବି ହେବ କଞ୍ଚାଲଙ୍କା ଟିକେ ଅଦା ବି ଟିକେ ବାଟିଦେବେ ସେଥିରେ। ଟିକେ ସ୍ଲାଇଟ ତାପରେ ସେଇଟା କଣ କରିବେ ଆପଣ ଗୋଟେ ଜାଗାରେ ପାଣି ଟିକିଏ ଦେବେ ଗୋଟେ କଡ଼େଇରେ ଟିକେ ପାଣି ଗରମ ହେଇସିଲା ବଳେ ଏଇ ଯେଉଁଟା ବାଟିଛନ୍ତି ଏଇ ପେଷ୍ଟଟା ବି ସେଥିରେ ପକାଇବେ। ସେଇଟା କଣ ନା ସେଥିରେ ଫୁଟିବ କାହିଁକି ନା ଏଇଟା କଞ୍ଚା ଟମାଟୋଟା ନା ତ ଫୁଟିଲେ ତା କଞ୍ଚା ସ୍ମେଲ ମେଲଟା ପଳେଇବ। ତ ସେଇଥିରେ ବି ସେ ଫୁଟିଲା ସମୟରେ ଆପଣ ସେଥିରେ କଣ ପକେଇବେ ପରିବା ବି ପଡେ କଣ କହିଲ ମେନ୍ ହେଲା ଟିକେ ପଡେ ମୂଳା ମୂଳା ଟା ପଡେ ୟାର ମୂଳାର ସବୁ ସିଯିନ ମିଳି ବନି ମୂଳା ପଡେ ଆଉ ଭେଣ୍ଡି ଭେଣ୍ଡି ୟାର ମାନେ କମ୍ନା ଦିନ କଣ ଭେଣ୍ଡି ଟା ବଡ ଡେ ଭେଣ୍ଡି ପକେଇଲେ ଦି ଦି ଫାଳ କରି ପକେଇ ଦେଲେ ନମଳିଲେ ଆଉ କଣ କରିବୁ ବଡ଼ ଭେଣ୍ଡି ଦି ଦି ଫାଳ କରିକି ଭାଜିକି ପକେଇବା କଥା କି ଜଦି ମାନେ ଯୋଉ ଛୋଟ ଛୋଟ ଭେଣ୍ଡି ଯୋଉ ମିଳେ ଯେମିତି ସେଟା କେବଳ ମୁଣ୍ଡି ଗୋଟେ ଗୋଟା ଗୋଟା ଭାଜିକି ଖାଲି ପକାହବ।
ଆଛା ଟିକେ ଦର କଞ୍ଚା ହେଇଥିବ ପଡିବ କାହିଁକି ନା ଭେଣ୍ଡି ଟା
ହୁଁ ଆଉ ସେଇଟା କଣ କରିବେ ସେ ଯେତେବେଳେ ଫୁଟେଇବେ ମୂଳାଟା ମୂଳାଟା ହେଲା ମେନ୍ ହେଥିରେ ପଡେ ବାସନା ହୁଏ ମୂଳା ପଡ଼ିବ ବାଇଗଣ ଯଦି ପକାଇବେ ପକେଇବ ନହେଲେ ଦିବନ ବାଇଗଣ ମୂଳାର ବି ମାନେ ଆମ ପଟେ ମୂଳାର ବି ଯୋଉ ମୁଣ୍ଡି ଟା ମୁଣ୍ଡ ପଟଟା ସେଇଟା ବି ପକାନ୍ତି ସେଇଟା ବି ପପୋଡ଼ାନ୍ତିନି ସେଇଟା ବି ଧୁଆଧୁଇ କରିକି ସେଇଟା ଭଲ ଲାଗେବି ସେଇଟା ହଁ ସେଇଟା ବି ପଡେ କାହିଁକି ନା ସେଟା ସିଝି ଯାଏ ସେ ଖଟା ପାଣିଟା ସେଟା ଖାଇବା ପାଇଁ
ବଢିଆ ଲାଗେ
ବଢିଆ ଲାଗେ ସେଇଟା ମାନେ ସେଇଟା ବି ମୁଁ ବି ଜାଣିନଥିଲି ମୁଁ ସେ ଆସିଲା ପରେ ଆଙ୍କର ସେଟା ସେ ଫୋପାଡିବେନି ସେଇଟା ବି ଖାଆନ୍ତି ଆଉ ଭଲ ବି ଲାଗେ ସେଇଟା ମୁଁ ଟାଙ୍କର ତାପରେ ସେ କିନ୍ତୁ ସେଇଟା ଟିକେ ଭଲକି ଫୁଟିଯିବ ଇ ବି ଏଇ ଜିନିଷଟା ବି ସିଝିଯିବ ସେଥିରେ ସିଝିଲା ପରେ ହଁ ସେଇଥିରେ କଣ କରିବେ ଟିକେ ଆମ୍ବୁଲ ବି ପକେଇକି ଫୁଟେଇବେ କାହିଁକିନା ଟମାଟର ଏତେ ଖଟା ଆସିବ ନା। ଯଦି ଶୀତ ଦିନେ ଯୋଉ ଦେଶୀ ଟମାଟୋ ଆସେ ଚାରି ପାଞ୍ଚଟା ଛଅ ସାତଟା କରିଦଲେ ଖଟା ନହେଲେ ଚଳିବ ଯଦି ଏଇଗୁଡ଼ା ଏବେ ଯୋଉ ସିଜନର ଟମାଟୋ ସେରା ଫେରେ ଜମା ଖଟା ଲାଗିବନି। ତ ଟିକିଏ ଆମ୍ବୁଲ ଟିକେ ବି ଦେଇକି ଫୁଟେଇ ଦେବେ ଟିକେ ଖଟା ଅଂଶ ହେଲା ତାପରେ ତାର ଏତିକି ହେଲା ପରେ ମେନ୍ ହେଲା ତାର ଛୁଙ୍କ ଛୁଙ୍କଟା କଣ କରିବ ଗୋଟେ ଗୋଟେ ନେବେ ଆଗ ଟିକେ ତାର ଫୁଟଣ ଦୁଇଟା ଶୁଖିଆ ଲଙ୍କା ରସୁଣ ପୁରା ଆଠ ଦଶଟା ଖଣ୍ଟେ ପୁରା ଅଧିକା ରସୁଣା ଟିକେ ଛୁକ ଟିକେ କଲେ ଏଇଟା ଭଲ ବାସ୍ନା ହେବ ଅଧିକ ହେଇ ରସୁଣ ଆଠ ଦଶଟା ଗଲେ ରସୁଣ ଚୋପା ଛଟିକ ଦେଇିଦି ପୁରା ସେ ଛେଚି ଦେବେ ତାପରେ ଶୁକିଲା ଲଙ୍କା ରସୁଣ ସେ ଭୃଷଙ୍ଗ ପତ୍ର ବୃଷାପତ ବି ତର ମେନ୍ ଆଉ ହିଙ୍ଗୁ ଏ ଜିନିଷ ଦେଇ ଆଗକୁ କଣ କରିବି ତେଲ କଡ଼େଇଟା ଗରମ ହେଲା ପରେ ତେଲ ଟିକିେ ସୋରିଷ ତେଲରେ କରା ହବ ଆଉ। ସୋରିଷ ତେଲ ପକାଇବେ ତାପରେ ହେଠୁ ଫୁଟଣ ତାପରେ ଶୁଖିଲା ଲଙ୍କା ତାପରେ ରସୁଣ ତାପରେ ଆମର ଭୂଷଙ୍ଗପତ୍ର ସେ ଟିକେ ଭାଜି ଆଇିଲଲା ପରେ ଲାଷ୍ଟରୁ ପକେଇଦ କଣ କହିଲେ ଆମର ଯେଉଁ ହିଙ୍ଗୁ ଇଏ ଛୁଙ୍କୁଡ଼ା କଣ କରିବେ ସେଇଠି ଧାଧ ଦେିବେ ଆଉ ସେ ଗୋଟେ ଟମାଟୋଟା କରିଛନ୍ତି। ଡାଲି କି ସାଙ୍ଗେ ସାଙ୍ଗେ ଘୋଡେଇ ଦେବେ ତା ଘୋଡ଼େଇଲେ କଣ ବାସ୍ନାଟା ତାର ରହିବ ଆଉ। ହୁଁ ସଧିକି ରହିବ। ଆଉ ତାପ ତ ଖାଇବେ ଆଉ। ତା ରେଡ଼ି ହେଇଯିବ ତାପରେ ଆଉ ବ ଆଉ ସହଜ ଜିନିଷଟେବେ ଆଉ କଣ କହିଲେ ତେଲ ମସଲା ବି ନାହିଁ। ଖାଲି ଜଷ୍ଟ ଛୁଙ୍କ ପା ସିଝାଇି ଆପଣ ଆମେ ତ ଏତିକି ଆଉ ଆଉ ଆଉ କେତେ ଲୋକ ତ ଆହୁରି କଣ କଣ ସବୁ ପକାନ୍ତି କଖାରୀ ଫଖାରି ପକାନ୍ତି ମୁଁ କୋଖରୀ ଗୁଡ଼ାକୁ ପକଏମି କଖାରୁ ପଡ଼େନି କରେ ଦହି କାଞ୍ଜି କରେ
ଏଇଟା ବି ଗୋଟେ କାଞ୍ଜି କାଞ୍ଜି ଟାଇପ୍ ର ନାଇଁ କି ଚାର
ହଁ ସେଇ ଟାଇପ ର ବି ସେ କିନ୍ତୁ କରି ଖାଆନ୍ତୁ
ହୁଁ ହୁଁ ନିଶ୍ଚନ୍ତ ମୁଁ ଶୁଣିଛି ମାନେ ଟମାଟ ଚାରୁ ଚାରୁ ଏମିତି ସବୁ କିନ୍ତୁ ମୁ କେବେ କରିନି ହଁ
ତ ତ ଥରେ କର ସହଜ ଜିନିଷଟା ବେଶ ସମୟ ଲାଗିବନି ତାଙ୍ଗେ ସାଙ୍ଗେ ଭଲ ଆମର ଯେତେବେଳେ ଘରେ ଆମର ଏଠି ଆମେ ଯବେ ଆମର ଡାଲି କେହି ପସନ୍ଦ କରିକେ ମାନେ ଏ ମାନେ ମାନେ ଆଙ୍କ ଶାଶୁ ଘର ଗୋଟେ ଡାଲି କିଏ ପସନ୍ଦ କରିବେନି ଆମର କଣ ଆମ ପଟେ ତ ଆମିଷିଲେ ଝୋଳ ଲଗେଇ ଖାଇର ଆମିଷ ହେଲାାନ ଟିକେ ଚାରୁ କରି ଡାଲି କେହି ଖାଇବେନି।
ଆଚ୍ଛା ଆଚ୍ଛା।
ବିକନ ବିକେନ୍ ମାଛ ଫାଛ ଯଦିି
ହଁ ସେପଟେ ବେଶୀ ଖଟାଳିଆ ଅଂଶ ହଁ ସେପଟେ ବେଶୀ ତାଙ୍କର
ତାପରେ କଣ କ ଡାଇଜେସନ ପାଇଁ କାମ ଦବ ସେଟା
ହୁଁ ହୁଁ।
ତମର ଡାସ ସେକି ଏମାନେ ସବୁ ସେଇ ଭଲ ପାଆନ୍ତିନି ଡାଲି ଖାଇବା ପାଇଁ ଆମିଷ ହେଲେ ତାଙ୍କର ସବୁ ଚାରୁ ଦରକାର ଦହି କାଞ୍ଜି ତେଣ୍ଟୁଳି ବି ତେଣ୍ଟୁଳି ବି ହେବ ତେଣ୍ଟୁଳି ଟାକୁ ଟିକିେ ଭିଜାଇ ଦେଇଥିବେ ଭିଜେଇ ଦେଇକି ଅଧଘଣ୍ଟା ଖଣ୍ଡେ ତେବେ ତା ମାନେ ମନ୍ଥି ଦେବେ ମନ୍ଥି ଦେଲେ ତା ଖଟା ଅଂଶ ପଳାଇ ଆସିବ ସେଇଟା ଫୋପାଡ଼ି ଦେବେ ସେଟା ଯେମିତି ସିଝା ହେଲା ଏଇଟା ବି ସେମିତି ସିଝେଇବେ ହଁ ଯାହା ପରିବା ପଡିବ ଯାହାପଣ ଦଶି ଯାଇବେ ସିଝ ସିଝେଇିଲା ପରେ ତା ମେନ୍ ତ ହେଲା ଛୁଙ୍କ
ଆଚ୍ଛା।
ଛୁଙ୍କ ଛୁଙ୍କ ହେଲା ପରେ ସେଇଟା ଟା କି କଞ୍ଚା ଆମ୍ବ ଯେଉଁ ଆମ୍ବଟା ଖଟା ଟିବ ଟିକେ ସେଇଟା କଣ କର ଯେ ନା ଟିକେ ଆମ୍ବ ଟେ ମାନେ କାଟି ଦେଇେ ଚୋପା ଫୋପା କଟିେ ପାଣିରେ ସିଝେଇବା ଆମବଡ଼ା ତ ସେଇଟା ପୁରା ସିଝିଯିବ ନା ପୁରା ସିଝିଗଲା ପରେ ସେଇଟା କଣ କରେ ଯେଉଁ ଏ ଯେଉଁ ମ୍ୟାସ୍ରରେ ଘାଡିଦେଲେ ସେ ପୁରା ଫିଟିଯିବ ଆମ୍ବଟା ପୁରା ପାଣି ଟିକେ ଅଧ୍ୟନ ଦେବେ ଫିଟିଯିବ ଖଟା ଖଟା ଲାଗିବ ସେଇଥିରେ ସେମିତି ଯ ପରିବା ପକାଇବେ ଯାହା ପରିବା ପକେଇବେ ଆମର ସେଇ ଆମର ହୁଏ ଗୋଟେ ମାଛ ଆମ୍ବିଳ ମାଛ ଆମ୍ବିଳା ସେ ଚନ୍ଦର ପିକି ମାଛ ଆମ୍ବିଳା ସେଇଟା ବି ଭଲ ଲାଗେ ମୁଁ ବି ତ ମାଛ ପକାଇ ଖାଏନି ଆମ୍ବଳିଆଟା ବି ଭଲ ଲାଗେ
ମାଛ ଖାଆନ୍ତିନି
ମାଛ ଖାଇବା ମାନେ ସେ ଯେଉ ଆମ୍ବିଳାରେ ପ ଆମ୍ବିଳାରେ ମାନେ ପ ପକାନ୍ତି ନା ମାଛ ଆମ୍ବିଟାରେ ମୋତେ ସେଇଟା ଭଲନି ମୁଁ ଖାଲିି ଆମ ଏଇଟା ଖାଏ ମୋର କାଢ଼ିଦିଏ ମନେ ଲାଗି ପକାଏ ଆଉ
ହମ।
ଆଜି ଟିକେ କରିଛି ଟମାଟୋ ଚାଟାରୋ କଣ ଡାଲି ଘରିକା ଖାଇବ ଆଉ ଗରମ ଦ
ହମ ହଁ।
ଯାହା ବଢିଆ ଜିନ୍ସଟା ମୁଁ ଏଇଟା ଶିଖି ଶିଖିନଥିଲି ଜାଣିିନଥିଲି ଚାରୁ ହଁ କରିବି ଦିନେ ଆଉ
ଯେମିତି ମୂଳା ମିଳେ ମୂଳା ଗୋଟେ ଜିନିଷ ସବୁ ଚାରୁ ସମ୍ବରରୁ ଆପଣଙ୍କର କାଞ୍ଜି ମୂଳାଟା ପଡ଼ିଲେ ଗୋଟେ ବଢ଼ିଆ ବାସ୍ନା ହୁଏ ଏଠି ତ ମୁଳା ମିଳୁନି ମୁଳଟା ତାର ବଢିଆ ବା ମୂଳାଟା ସବୁବେଳେ ମିଳିବନି, ହଁ। ଆଉ ମୁଳାର ସେ ମୁଣ୍ଡିଟା ପଡ଼େ ବାଇଗଣ ମୁଣ୍ଡିଟା ପଡ଼େ। ସେଇଟା ଭଲ ଲାଗେ ମାନେ ସେଇଟା କି ଖଟା ପାଣିରେ ପୁରା ଭିଜିକି ଥାଏ ପୁରା ସେଇଟା ଭଲ ଲାଗେ ସେଟା।
କଣ କହିଲେ?
ମୁଁ କିହିଲି ସେଟା ଖଟା ପାଣିରେ ପୁରା ଭିଜିକି ଥାଏ ନା।
ହଁ, ହଁ।
ଏଇ ହେଲା ଆଉ। ଖାଇବା କଥା ଗୋ ଇଏ ବି ନୂଆ ରେସିପି ଆପଣ ଅଲଗା ଜାଗାରେ ରହିଲେ ଆମେ ଅଲଗା ଜାଗାରେ ରହିଲୁ ଆପଣଙ୍କ ରୋଷଇ ଆମେ ଶି ଆମ ରୋଷେଇ ଆପଣ ଶିଖିବେ ଏମତି ଆଉ। ଆପଣ କୋଉ ଜାଗାରେ ରହୁଛନ୍ତି? ଖୋର୍ଦ୍ଧା ଏଇଠି ତ, ଆଚ୍ଛା। ହଁ ହଉ।
ଆମର ଖୋର୍ଦ୍ଧା ଏପଟେ ହଁ ରୋଷେଇ ସମସ୍ତଙ୍କର ଭିନ୍ନ ଭିନ୍ନ। ଆଉ ସବୁ ପଟ ଜିଲ୍ଲା ଯିଏ ସବୁ ଅ ଅଲଗା ଅଲଗା ରୋଷେଇ ସବୁ ନାଇଁ କି।
ହୁଁ ହୁଁ ସବୁଆଡ଼େ ସବୁ ରୋଷେଇ ଖାଇଆ କଥା ବି ଜାଣିବା କଥା ବି। ଭଲ ଲାଗେ ସେଟା ନିଜ ରୋଷେଇଟା ବି କେତେ ଖାଇବ ତମେ। ଆପଣଙ୍କ ପୁଅ କଣ କରୁଛନ୍ତି?
ପୁଅ କୁ ତ ଟିକେ ଭଲ ଲାଗୁନି ମତେ କହିଲା ମାମା ଟିକେ ଭାତ ବାଢ଼ ଖାଇବା। ମୁଁ କହିଲି ଟିକେ ମୁଁ କଥା ହେଇସାରେ ଆଉ। ୟା ପରେ ତାକୁ ଏକା ତାକୁ ସେ ଖାଇବ ମୁଁ ଖାଇବି ଆଉ।
ହଁ ଛୋଟ ପିଲା ଦେହଟା ଛୋଟ ବୋଲି ଟିକେ ଦେହ ଖରାପ ହେଲା ମାନେ କ ଆମ ଟିକେ ହଇରାଣ ବ୍ୟସ୍ତ ହୋଇ ଲାଗେ ଛୋଟ ପିଲା ଟିକେ। ଦେ ଛୋଟ ପିଲାଙ୍କ ଦେହ ଖରାପ ହେଲାଣି ଟିକେ ବ୍ୟସ୍ତ ଲାଗିବ ଆଉ। ତାପରେ ଏବେ ସିଜିନ୍ ଚେଞ୍ଜ ହଉଚି। ଦେହ ମୁଣ୍ଡ ଏ ସବୁ ଘରେ ଥଣ୍ଡା, ଜ୍ୱର, କାଶ ବି ଚାଲିବ ହଁ ହଁ ଠିକ୍।
ପରେ କଥା ହବା ଆଉ ମୁଁ କଲ କରିବି ଆଉ କଥା ହବା, ଆଜ୍ଞା।